ହାଲୋ। ହାଲୋ ମ୍ୟାଡ଼ାମ୍ ନମସ୍କାର୍। ଶୁଭ ସକାଳ।
ଶୁଭ ସକାଳ।
କେମ୍ତି ଅଛନ୍ତି।
ଭଲ ଅଛି ପୁରା ବଢିଆ ଅଛି।
ଆଜ୍ଞା ମୁଁ ବି ଭଲରେ ଅଛି ଜଗନ୍ନାଥଙ୍କ କୃପାରୁ ଆଉ।
ହଁ ଜଗନ୍ନାଥଙ୍କ କୃପା ଯାହାପରେ ରହିବ ସେ କିଛି ଖରାପ୍ରେ ହିଁ ରହିବେନି ଖାଲି ଭଲ ହିଁ ଭଲରେ ରହିବେ।
ଆଜ୍ଞା ଆଜ୍ଞା ନିହାତି ଆପଣ ତ ରଜ ବିଷୟରେ କହିଲେ ସେଇଟା ଶୁଣିକି ବହୁ ମୋତେ ବହୁତ ହିଁ ଭଲ ଲାଗିଲା ଆମ ଏପଟେ ଗୋଟେ ପର୍ବ ପାଳନ କରାଯାଏ ଆମ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ। ଶୁଣିଥିବେ ଆପଣ ନୂଆଖାଇ ଆଜ୍ଞା। ତ ନୂଆଖାଇ ପର୍ବ ବ ବିଷୟରେ ଆପଣଙ୍କୁ କିଛି କହିବାକୁ ଚାହୁଁଚି।
ହଁ କୁହନ୍ତୁ ନୂଆଖାଇ ବିଷୟରେ କିଛି କୁହନ୍ତୁ ମୁଁ ବି ଯେତିକି ଜାଣିଚି। ତା ଠାରୁ ଅଧିକ ଆପଣ କହିବେ କୁହନ୍ତୁ।
ଆଜ୍ଞା ଆପଣ ଯାହା ଜାଣିଛନ୍ତି ଟିକେ କହିବେ ମତେ। ମତେ ବି ମାନେ ଇଛା ଜାଣିବାର ଯେ ଆପଣ କଣ କଣ ଜାଣିଛନ୍ତି ନୂଆଖାଇ ବିଷୟରେ।
ଅ ନୂଆଖାଇଟା ଆମେ ବି ପାଳନ କରୁଚୁ ଯେହେତୁ ଆମେ ବି ଗୋଟେ କି ଆମେ ଓଡିଆ। ଆମେ ବି ଗୋଟେ ମାଆଙ୍କର ଯେହେ ତ ପୂଜା ମାନେ କରାଯାଇ ସେଦିନ ଆମେ ବି ଆମେ ପଶ୍ଚିମ ଓଡ଼ିଶାକୁ ଯେତେବେଳେ ଆମେ ଆସିଲୁ ଆମେ ବି ନୂଆଖାଇ ପାଳନ କରୁ। ଚୁ ଆମର ବଡ ଫ୍ୟାମିଲି ଯେହେତୁ। ଆମେ ବି ସେଦିନ ଆଉ କାହାଘରୁ କଣ ଯେ ଗୋଟେ ନୂଆଖାଇ ନୂଆଖାଇ ଗୋଟେ ଯେତେବେଳେ ମାନେ ଆମେ ଇଏ ଜାଣଲୁ ଆମର। ବି ସେଇ ଧାନ ଆଣିକିରି ଆମର ବି ମାଙ୍କ ପାଖେରେ ଭୋଗ ଲଗେଇ ଆମେ ବି ଘରେ ସବୁ ସେମତି ରନ୍ଧା ବଢା ସାରି ଆମେ ବି ସେମିତି ଖାଇବା ପିଆବା କରଉ ମାଆଙ୍କୁ ପୂଜା ଲଗାଉ। ପୂଜାକରୁ ଆମେ ବି ପାଳନକରୁ ବାକି। ତମେ ବାକିଟା ଆମେ ପାଳନ କରିପାରୁନୁ ବାକି ଆମେ କରଉ।
ଆଜ୍ଞା ଆଜ୍ଞା। ଆମ ଆମ ଏପଟେ ନୂଆଖାଇକୁ ମାନେ ସବୁଠୁ ବଡ଼ପର୍ବ କୁହାଯାଏ ଯ ଯୋଉ। ଗଣେଶ ପୂଜା ଆସେ ଗଣେଶ ପୂଜାର ମାନେ ପର ତା ତା ଆରଦିନ ହିଁ। ନୂଆଖାଇ ପଡେ ଆମ ସବୁଦିନ ଆଜ୍ଞା। ତ ଯୋଉ ନୂଆଖାଇ ପର୍ବଟା ଆମେ। ମାନେ ଧାନକୁ ମାନେ ଯୋଉ ଲକ୍ଷ୍ମୀ। ଲକ୍ଷ୍ମୀ ଆ ମାନେ ଡାଇରେକ୍ଟଲି ଆମେ ଧାନ। କୁ ଲକ୍ଷ୍ମୀ ବୋଲିକିରି ହି କହିଥାଉ ତ ଆମେ ତା ଙ୍କୁ ହିଁ ପୂଜାକରୁ ଯୋଉମାନେ ଚାଷୀ ଥାଆନ୍ତି ଚାଷୀ। ଭାଇମାନେ ଥାଆନ୍ତି ଚାଷୀ ଭାଇମାନେ ଯୋଉ ତାଙ୍କର।
ମାନଙ୍କର ଗୋଟେ ସନ୍ଦେଶ ଯେମିତି ଗଳେ ଆମେ
ଆଜ୍ଞା ନିହାତି ମାନେ ଚାଷୀମାନେ କଣ କରନ୍ତି ନା। ତାଙ୍କର ଯଉ ବିଲ ଥାଏ ସେ ବିଲରେ ବିଲକୁ ଯାଆନ୍ତି ମାନେ। ଆଉ ଧାନକୁ ପୁରା ପୂଜା କରନ୍ତି ବିଲକୁ ପୂଜା କରନ୍ତି ଲକ୍ଷ୍ମୀ ମା। ତାଙ୍କୁ ପୂଜା କଲାଭଳିଆ ପୁଣି ଧାନ ନେଇକି ଆସନ୍ତି ଆଉ ଘ ରେ ଘରେ ଲକ୍ଷ୍ମୀ ଲକ୍ଷ୍ମୀ ମାଙ୍କ ଆଗରେ ତାହାକୁ ଚଢ଼ାନ୍ତି। ସେ ଧାନକୁ ପୁଣି ମାନେ କୁଟାହବ ଗୋଟେ ମାନେ। ଗୋଟେ ସୁନ୍ଦର ରେସିପି ଅଛି।
ହଁ।
ରେସିପି ବନାହବ ଗୋଟେ ବହୁତ ବଢ଼ିଆ ଟେଷ୍ଟି ଲାଗେ। ମାନେ ଧାନକୁ ଟିକେ ଭାଜିଦେବେ ପୁଣି ଯୋଉ ତା ଉ ଉପର ଯୋଉ। ଚୋପା ଥାଏ ଚୋପାକୁ ଛଡ଼ାଯିବ ଛଡେଇ ସାରିଲା ପରେ। ଏ ଯୋଉ ନୂଆ ଚାଉଳ ବାହାରିବ ଭିତରୁ ସେ ଚାଉଳ ସାଙ୍ଗରେ ଟି ଟିକେ ନଡ଼ିଆ ପକାହବ ଭାଜିକି ମାନେ ସୁଖା ନଡ଼ିଆ ଟିକେ। ତାପରେ ଟିକଏ ଆଜ୍ଞା କ୍ଷୀର୍ସା ଶୁଣିଛନ୍ତି କି?
ହଁ କ୍ଷୀର୍ସା ଶୁଣିଚି କ୍ଷୀର୍ସା କେମିତି ବନାହଏ କୁହନ୍ତୁ?
ଆଜ୍ଞା। ଆଜ୍ଞା ନିହାତି କହିବି ଫାଷ୍ଟ ମାନେ ଏହାକୁ। କହିଦିଏ ତାପରେ କହିବି ଆଜ୍ଞା ମାନେ କ୍ଷୀର୍ସାକୁ ଦିଅନ୍ତି। ତାପରେ ଅ ଟିକେ ମାନେ। ଗୁଡ଼ ଦିଅନ୍ତି ସେମତି ଟିକିଏ ଇଲାଇଚି ପଡ଼ିବ ଟିକିଏ ଗୋ ଗୋଲମରିଚ ପଡ଼ିବ। କେମତି ତାକୁ ବନାନ୍ତି ଗୋଟେ ଆଉ ମାନେ ବହୁତ ସୁନ୍ଦର ହିସାବରେ ତା କୁ ବନାଯାଏ ଆଉ ପୁଣି ଲକ୍ଷ୍ମୀଙ୍କୁ ଚଢ଼ାଯାଏ ଲକ୍ଷ୍ମୀ ମାତାଙ୍କୁ ଚଢ଼ାଯାଏ।
ସେ ଯୋଉ ଚଢା ହେଇସାଇଲା ପରେ ତାର ଗୋଟେ ବାସ୍ନା ହିଁ ଅଲଗା ଥାଏ ନା। ଭଗବାନଙ୍କର ପ୍ରସାଦ ଯେତେବେଳେ ବାହାରେ ସେଟା ବାସ୍ନା ହିଁ ଅଲଗା ହିଁ ହେଇଯାଏ।
ବହୁତ୍ ସୁନ୍ଦର ବାସ୍ନା ଆଜ୍ଞା। ପୁଣି ତାକୁ କଣ କରନ୍ତି ନା ମାନେ ଯୋଉ ଘରର ବଡ ଲୋକ ଅଛନ୍ତି। ପ୍ରସାଦ ଚଢେ ଚଢେଲା ପରେ ମୁରବି ଯୋଉ ଥାଆନ୍ତି ସେ ମୁର ବି ମାନେ ବଡରୁ ସାନ କ୍ରମରେ ସମସ୍ତଙ୍କୁ ନୂଆ ଦିଅନ୍ତି। ତାଙ୍କୁ ଆମେ ନୂଆ ବୋଲି କହୁଚୁ। ସାଦ ବନା ହୁଏ। ତ ନୂଆକୁ କଣ କରନ୍ତି ନା ଆ ମାନେ ଛୋଟରୁ ବଡକ ବଡରୁ ସାନ କ୍ରମରେ ସମସ୍ତଙ୍କୁ ଦିଆଯାଏ। ଆଉ ଯୋଉ ବଡ ଲୋକମାନେ ଥାଆ ଯୋଉ ଛୋଟ ମାନେ ଛୋଟ ଲୋକ ଲୋକ ମାନେ ଯେତେ ବି ଥାନ୍ତି ଘରର ସବୁ ବଡ ଲୋକ ଲୋକଙ୍କୁ ମାନେ ମୁଣ୍ଡିଆ ମାରନ୍ତି। ଆଜ୍ଞା। ମୁଣ୍ଡିଆ ମାରନ୍ତି। ପୁଣି ମାନେ ଯେତେ ବି ମାନେ ପିଠା ହେଇଥିବ ମଣ୍ଡା ହେଇ ଥିବ। ଖିରି ହେଇଥିବ। ଆଉ ରସଗୋରା ହେଇ ତିବ ବହୁତ୍ ସୁନ୍ଦର ସୁନ୍ଦର ମାନେ ଖାଦ୍ୟ। ଆଜ୍ଞା। ମାନେ ପୁରା କୋଡେ କୋଡିଏ ପାଖାପାଖି କୋଡିଏ।
ପତ୍ର ଯୋଉ ଶା ଶାକୁଳି ସେଇ ପତ୍ର ଯୋଉ ନୂଆ ପତ୍ର ସବୁ ଓ ବନା ହବ ସେଦିନ ସେଇ ପତ୍ରରେ ଖାଆନ୍ତି ନା?
ଆଜ୍ଞା। କୁରେଇ ପତ୍ର କୁହନ୍ତି ତାକୁ ଗୋଟେ ଗୋଟେ ଜାଗାରେ ମାନେ ଫଲସା ପତ୍ର ବି ୟୁଜ୍ ହୁଏ। ଆଉ ମାନେ ଆ କୁରେଇ ପତ୍ରଟା ଆଜ୍ଞା। ତ ଆମ ଏଠି କଣ କରନ୍ତି ଯୋଉ କୁରେଇ ପତ୍ରଟା ବହୁ ବହୁତ୍ ମାନେ ସମସ୍ତଙ୍କର ଘରରେ ପ୍ରାୟ ୟୁଜ୍ ହୁଏ ସେଇଟା। ତ କୁରେଇ ପତ୍ରରେ ନୂଆ ଧାନକୁ ମାନେ ସେ ଯୋଉ ବନେଇକି ନୂଆକୁ ବନେଇକି ସମସ୍ତଙ୍କୁ ଦିଆହବ ଆଉ ତାକୁ ପୁଣି ଆମେ ଖାଉ ଖାଇସାରିଲା ପରେ ସମସ୍ତଙ୍କୁ ନମସ୍କାର କରିବୁ। ମାନେ ମୁଣ୍ଡିଆ ମାରିବୁ। ମୁଣ୍ଡିଆମାରି ସାରିଲା ପରେ ପୁଣି ଆମର ଯୋଉ ଫିଷ୍ଟ୍ ଭଳିଆ ହୁଏ ଗୋଟେ। ମାନେ ସମସ୍ତେ ଆ ନା ତା ପରଦିନ ନାହିଁ। ସେଦିନ ବି ହବ ସେଦିନ ଯୋଉ ମାନେ ନୂଆ ପନିପରିବା ଗୁଡ଼ା ଆସେ ସା ସାରୁଆସେ ସାରୁଭଜା ହବ। ପୁଣି ଆଜ୍ଞା। ନୂଆ ନୂଆ ଯେତେ ମାନେ ନୂଆ ପରିବା ଗୁଡ଼ାକ ଆସିଥାଏ। ତ ସେଇଦିନ ସବୁ କିଛି ମାନେ ହବ। ତିଆରି ହବ। ପୁଣି ଲକ୍ଷ୍ମୀମୁଙ୍କୁ ଚଢ଼ା ହେବ ଲକ୍ଷ୍ମୀ ମାତା ଖାଇସାରିଲା ପରେ ପୁଣି ଆମେମାନେ ସମସ୍ତେ ତାକୁ ପ୍ରସାଦ ପ୍ରସାଦ ହିସାବରେ ସେବନ କରୁ।
ହଁ ହ।
ପୁରା ଅରୁଆ ଭାତ ସହିତ ଖିରି ଡାଲି ଡାଲମା ମାନେ ସବୁ କି କିଛି ହବ?
ହ
ଯେତେ ବି ସୁନ୍ଦର ସୁନ୍ଦର ଆଇଟମ୍ ମାନେ ଯାହା ଘରେ ଯେମିତି ହେ ହେଲା। ସେମିତି ତିଆରି ହବ। ଆଉ ଆମ ଏୟାଡ ଗୋଟେ ମାନେ ବହୁତ୍ ଫେମସ୍ ଆମ୍ବିଳ ତାଙ୍କୁ କୁହନ୍ତି ଲେଥା।
ଏଇ ଲେଥାଟା ପୁରା ଟେଷ୍ଟେ ଲାଗିଥାଏ। ଲେଥାଟା ବି ମୁଁ ଖାଇଚି। ବହୁତ୍ ଟେଷ୍ଟେ ଲାଗେ। ହୁଁ।
ତ ସେଇଟା ହବ। ଆଉ ହେଇସାରିଲା ପରେ ମାନେ ସନ୍ଧ୍ୟା ବେଳକୁ ସମସ୍ତେ ମାନେ ନିଜ ନିଜ ରିଲେଟିଭ୍ସ୍ ଘରକୁ ଯାଆନ୍ତି ଆଉ ମାନେ ନୂଆଖାଇ ଭେଟ ଘାଟ କରନ୍ତି।
ଓହୋ ସେଟା ଟାଇ ମି ଳିଛି ମୁଁ କହିଲି ଏତେ କାମ ଭିତରେ ସମସ୍ତଙ୍କୁ ଟାଇମ ମିଳେ ଯିବା ପାଇଁ।
ହଁ ସେଦିନ ସେଦିନ ମାନେ ଆମ ଏଠି ପୁରା ଛୁଟି ଥାଏ। ମାନେ ଲୋକ ଯେତେ ଦୁରିଆରେ ବି ଥାଆନ୍ତୁ ନା କାହିଁକି। ସମସ୍ତେ ଆସିବେ ଛୁଟି ନେଇକି ଆସିବେ ମାନେ ଦୂର ଦୂରାନ୍ତରେ। ଯେ ମାନେ ବିଦେଶକୁ ଯାତ୍ରା କରିଥିବ ବିଦେଶରୁ ବି ସେ ଆସିବ ନୂଆଖାଇ ବେଳକୁ।
ହଁ ସେଇଟା ତ ଆସନ୍ତି ନା ସେଇଟା ଗୋଟେ ଗୋଟେ ଖୁସିର ମାହଲ ଗୋଟେ ଯୋଉଟା କହନ୍ତି ସେଟା ପୁରା।
ସେଦିନ ଆମ ପୁରା ଛୁଟି ଥାଏ ମାନେ ଗଣେଶ ପୂଜା ନୂଆଖା। ଆଉ ଯୋଉ ନୂଆ ଖାଇର ପର ଛାଡ ଖାଇ କୁହାଯାଏ ତ ସେ ତିନିଦିନଟା। ସମସ୍ତେ ଫ୍ରୀ ଥାଆନ୍ତି। ଆଜ୍ଞା ସେ ତିନି ଦିନଟା ମାନେ ସମସ୍ତେ ଫ୍ରି ଥାଆନ୍ତି। ତ କାହାର କିଛି କାମ କାମ ଯେତେ ଜରୁରୀ କାମ ଥାଉନା କାହିଁ କି ତାକୁ ଛାଡ଼ିକି ଆସନ୍ତି। ସମସ୍ତେ ନୂଆଖାଇ ହିଁ ଆମର ମାନେ ସବୁଠାରୁ ବଡ଼ ପର୍ବ।
ହଁ ନୂଆଖାଇଟା ତ ପୁରା ବଡ ପର୍ବ ପୁରା ବଢିଆ ଲାଗେ ସେ ଯୋଉ ତିନି ଚାରି ଦିନ। ପ ସେ ଯୋଉ କପଡା ଲତା ସବୁ କିଣା କିଣି ନୂଆ ହିଁ ସବୁ ପିନ୍ଧିବେ ନୂଆ ହିଁ ସବୁ ଖାଇବେ। ଛୋଟ ଛୁଆଙ୍କର ବି ଗୋଟେ ଆଗ୍ରହ ଥାଏ କି ମୁଁ କେମିତି ନୂଆ ଖାଇବା ନୂଆ ପିନ୍ଧିବି ସବୁ ଆମର। ଯିଏ ଯୋଉଠି ବାହାରେ ଥିବେ ସମସ୍ତେ ଆସିବେ ହଁ।
ଆଜ୍ଞା ସବୁ କିଛି ନୂଆ ଆଉ ଆମ ଏ। ଠିର ମାନେ ସମ୍ବଲ ସମ୍ବଲପୁରୀ ମାନେ ଯୋଉ ଆମର। ପର୍ବ ଯୋଉ ହେଉଛି ସମ୍ବଲପୁରୀ କପଡ଼ାଟା ସମ୍ବଲପୁରୀ କପଡ଼ା ସେଦିନ ସମସ୍ତେ ପିନ୍ଧିବେ। ମାନେ ସମସ୍ତେ ମ୍ୟାଚିଂ କରିକି ପିନ୍ଧିବେ ସମସ୍ତେ ସମାନ। ଆଜ୍ଞା ସେଟା ଗୋଟେ ଏବେ ଟ୍ରେଣ୍ଡିଙ୍ଗରେ ଚାଲିଛି ସମସ୍ତେ ମାନେ। ଏମାନେ ମ୍ୟାଚିଂ କରିକି ପିନ୍ଧିବେ ସେଇଆ।
ହଁ।
ବହୁତ ଭଲ ଲାଗେ ଆମେ ତ ଆମ ଘରେ ମାନେ ଦଶ ପନ୍ଦର ଦିନ। କଣ ମାନେ ଗୋଟେ ମାସ ପୂର୍ବରୁ ମାନେ ଆମେ କଥା ହେଇଯିବୁ କୋଉ। ମାନେ ସପିଙ୍ଗ ପାଇଁ କିଣିବା କିଣା ବିକା କରିବା ପାଇଁ। ପଳେଇବୁ ବଜାରକୁ ତ ସେଠି। କିଣିକି ଆଣିବୁ ପୁଣି ଯୋଉ ଟେଲର ଥାଆନ୍ତି ଟେଲର ମାନେ ଏତେ ଭିଡ଼।
ହଁ।
ଗୋଟେ ଦି ଇ ମାସ ପୂର୍ବରୁ ପୁରା ପାଖାପାଖି ଦେଢ଼ ମାସ। ପୂର୍ବରୁ ତାକୁ ଦେବାକୁ ପଡ଼ିବ ସିଲେଇବା ପାଇଁ।
କଲେ ପୁଣି ହବ ନା ସେ ଆଗରୁ ହିଁ ନଦେଲେ ଆଉ ତମେ ଟାଇମ ରେ ବି ପିନ୍ଧି ପାରିବନି।
ହଁ ସେଆ ଗୋଟେ ଦିନ ମାନେ ଯେତେ ବିି ଗରିବ ଲୋକ ହେଇଥାନ୍ତୁ ନା କାହିଁକି ସେମାନେ ନୂଆ କପ। କପଡ଼ା ସି ମାନେ ଆଣିବେ।
ନା ସେ ଯେତେ ଟଙ୍କାରେ ହୋଉ ପଛେ ତାଙ୍କ। ଗୋଟେ ନିୟମ ଅଛି ତ ନୂଆ କ କପଡା ହିଁ ପିନ୍ଧିବେ ଏଟ କପଡା ତ ଆମର। ହଁ ହଜାର କି ପନ୍ଦରଶହ ହଉ କପଡ଼ା ତ ଗୋଟେ ନା ତ। ଆମର କପଡା ପିନ୍ଧିବା ଟା ସହିତ ତ ଗୋଟେ ନା। ହଁ।
ଆଜ୍ଞା। ଆଉ ମାମୁଁ ଘରୁ ପୁଣି ମାନେ ଆସିବ ଯୋଉ ନୂଆ ସେ ମାମୁଁ ଘରୁ ବି। ଗୋଟେ-ଗୋଟେ ଜାଗାରେ ଆସେ ଗୋଟେ-ଗୋଟେ ଘରୁ ଆସେନି ନୂଆ ଆସିବ। ତାକୁ ବି ପୁଣି ଖାଆନ୍ତି, ଆଜ୍ଞା।
ଅ ହଁ।
ତ ଆମର ଗୋଟେ
ବଢିଆ ଲାଗୁଥିବ ଆଉ ଆମର ଯଦି ସମସ୍ତେ ମିଶି ମାଶିି ଆମର ଟା ବି ରଜ ଟା ବି ସେ ହୁଏ ସମସ୍ତେ ଯୋଉ
ଆଜ୍ଞା।
ହେଇକରି ଆମର ବି ସମସ୍ତେ ସେଇ ନୂଆ ଆଉ
ଆଜ୍ଞା ମତେ ରଜ ପର୍ବ ରଜ ପର୍ବ ଗୋଟେ ମାନେ ବହୁତ୍ ଭଲ ଲାଗେ। କାହିଁକି ନା ଆମେ ସ୍ତ୍ରୀ ମାନଙ୍କ ପାଇଁ ସେଇଟା ପାଳିତ କରୁ।
ପାଖାପାଖି ତ ଆମ ଘର ଆଡେ କୁ ଆସନ୍ତି କେବେ ବୁଲାବୁଲି କରିକି ଯିବେ ଯେ ବଢିଆ ଲାଗିବ ଆପଣଙ୍କୁ।
ନିହାତି-ନିହାତି ଆଜ୍ଞା, ମୁଁ ତ ପୁରା ମାନେ
ରଜରେ ହିଁ ଆସନ୍ତୁ ରଜରେ ହିଁ ଗୋଟେ ମାନେ ଅଲଗା ସବୁ ଯୋଉ କହୁଚନ୍ତି ଜାଣିନାହାନ୍ତି ଇଏ କରିନାହାଁନ୍ତି ଆସନ୍ତୁ ଥରେ ଜାଣିବେ ଯିବେ ବୁଲାବୁଲି କରିକି।
ଆପଣଙ୍କର କଥାରେ ମାନେ ଏତେ ସୁନ୍ଦର ଲାଗୁଚି ସେଇଟା ଶୁଣିକି ମାନେ ମତେ ତ ପୁରା ଇଚ୍ଛା ହେଇଯାଉଚି କେମ୍ତି ଯିବି ଆପଣଙ୍କ ସେପଟେ ମୋତେ କହିଲେ ସେଇଟା ହିଁ
ସେଥିରେ ହିଁ ଥରେ ରହିଲେ ସବୁ ଆଡ଼େ ଗୋଟେ ଜିନିଷ ଜାଣିବେ ଭଲ ଯେକୌଣସି ଜିନିଷରେ ଇଚ୍ଛା ଅଛି ଆସନ୍ତୁ ଆମେ ତ କିଛି ମାନେ ମଣିଷ ନା କାହିଁକି ଆପଣଙ୍କର ଚର୍ଚ୍ଚା ଯେମ୍ତି କାଇଁକି ସେମ୍ତି ଆମେ କରିବୁ ପୁରା ଖାଲି ଥରେ ଆସି ଦେଖନ୍ତୁ ଆମ ଘରକୁ ଥରେ ଆସନ୍ତୁ ଆମ ପରିବାର ସାଙ୍ଗରେ ମିଶନ୍ତୁ ଜାଣିବେ।
ନିହାତି-ନିହାତି ଆପଣଙ୍କ ସହିତ କଥା ହେଇକି ମୋତେ ଏତେ ଖୁସି ଲାଗିଲା ମାନେ ରଜର ଏତେ ରଜ ବିଷୟରେ ଏତେ ଜିନିଷ ଜାଣିକି ବହୁତ୍‌ ଭଲ ଲାଗିଲା ନୂଆଖାଇ ର କିଛି ମାନେ ଜିନିଷ ଆପଣଙ୍କୁ କହିକି ମୋତେ ବହୁତ୍ ଭଲ ଲାଗିଲା। ଦେଖା ହେବା ମ୍ୟାଡ଼ାମ୍ ପୁଣି-ପୁଣି କଥା ହେବା। ଆଜ୍ଞା। ରହିଲି ମ୍ୟାଡ଼ାମ୍ ନମସ୍କାର୍ ଧନ୍ୟବାଦ୍।
ହଁ।